ଆଜ୍ଞା।
କଣ କରୁଛନ୍ତି ଆବା? ହ୍ୟାଲୋ। ହ୍ୟାଲୋ, ହ୍ୟାଲୋ। ବନ୍ଧୁ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ବନ୍ଧୁ ଶୁଭା ଯାଉଛି କିଛି ନା ନା ଶୁଭା ଯାଉନି? ବନ୍ଧୁ ବନ୍ଧୁ କଣ କରୁଛନ୍ତି ବନ୍ଧୁ?
ବନ୍ଧୁ କଣ କରୁଛନ୍ତି ଆଜ୍ଞା ବ କଣ କରୁଛନ୍ତି ବନ୍ଧୁ?
ଆଜ୍ଞା ଏଇଠି ବସିଥିଲି ଘରେ ତ ଆଉ।
ଆଜ୍ଞା କଣ ଖିଆ ପିଆ ସରିଲାନି ନା ନା ସରିନି?
ନା ଆଜ୍ଞା ଆମର ରାତି ବାରଟାରେ ଖା ଖିଆପିଆ ସରିବ ଆଉ ଆପଣଙ୍କର ବୋଧେ ସଇଲାଣି? ଆ
ନାଇଁ ସରିନି ଖାଇବା ଆଉ ଆମେ ଏଗାରଟା ବେଳକୁ ଠିଆ ହବ ଆଉ।
ଆଜ୍ଞା।
ଆଜ୍ଞା ଆପଣ ବାହାରେ ଥିଲେ, କେଉଁଠି ଥିଲେ ଆପଣ ଘରକୁ ଆସ ଅଛନ୍ତି ନା ଆପଣ ସେଠି ଅଛନ୍ତି?
ଆଜ୍ଞା ମୁଁ ବାହାରେ ଅଛି ବା।
ବାହାରେ ମାନେ ଆପଣ କୋଉଠି ଯାଇଥିଲେ ଜବ ରେ ଯୋଉ ଚାକିରି କରିଥିଲେ କୋଉଠି ସେ ଘରକୁ ଆସିଛନ୍ତି ନା ଆପଣ ସେଠି ଅଛନ୍ତି?
ଆଜ୍ଞା ମୁଁ ଘରକୁ ଆସିିବି ମୁଁ ସେଇଠି
ଆଜ୍ଞା ଆପଣ କେବେ ଗାଁକୁ କେବେ ଆସିବେ? ଆମର ଦୀପାବଳି ଆସୁଛି। ଦୀପାବଳ କି ଘରକୁ ଆସିବେନି ଛୁଟି ମିଳେନି କମ୍ପାନୀରୁ?
ଆଜ୍ଞା ନାାଇ କାରଖାନାରୁ ଛୁଟି କହିଥିଲି ଦରଖାସ୍ତ ଦେଇଥିଲି ଆମ ବଡ଼ ବାବୁଙ୍କୁ ସିଏ ଦେଇନାଥ ଚୁଟି।
ଆପଣଙ୍କ କାର ଆପଣଙ୍କ କାରଖାନାାରେ ଆପଣଙ୍କୁ ଛୁଟି ଦେଇନାହାନ୍ତି।
ନା
ଆଜ୍ଞା, ଆଉ ଦୀପାବଳି ଆପଣଙ୍କ କେମିତି କଟିବ କ କଟିବାକୁ ଚାହୁଁଛନ୍ତି ଆପଣ ଦୀପାବଳି?
ଆଜ ଚଛୁଟି ମିଳିଲା ତାହେଲେ ମୁଁ ଗାଁକୁ ଯିବାକୁ ଚେଷ୍ଟା କରିବି। ତା ଫଳରେ ଆମେ ପୂର୍ବପୁରୁଷକୁ ଦୀପାବଳି ତ ଆପଣ ଜାଣିଥିବେ। ଯୋଉ ରାତି ଦଶଟା କିମ୍ବା ଏଗାରଟା ବେଳକୁ ବଡ ବଢୁଆ ଗୋଟେ ଅ ଅଛି ନୀତି ନିବାଜ ତା ସେଇଟା ତ ଆମେ ସବୁ ବର୍ଷ କରୁ ଆର ବର୍ଷ ବି ମୁଁ କରିଥିଲି। ଯାଇଥିଲି କାରଖାନାରୁ ଛୁଟି ନେଇକି। ଏ ବର୍ଷ ଯଦି ଛୁଟି ମିଳିଲା ମୁଁ ଯିବାକୁ ଚେଷ୍ଟା କରିବି ଯାହା ଫଳରେ ଆମର ସବୁ ମାନେ ଏଇଟା ସବୁ ପୂର୍ବ ଖୁଡିରୁ ଗୋଟିଏ ଆସିଛି ଯେମିତି କି ବଡ ବଡୁଆ ଆଉ ବଡ ବଡିଆ ତାପରେ ଭୋଗ ପିଠା କିମ୍ବା ବାଣ
ଆଜ୍ଞା ମତେ ଖାଲି ଗୋଟେ କଥା କୁହନ୍ତୁ ଆପଣଙ୍କୁ ଦୀପାବଳି ପର୍ବ ଟା କେମିତି ଲାଗେ?
ଆଜ୍ଞା ବହୁତ ଖୁସି ଲାଗେ ଆଉ ମଜା ଲାଗେ। ସମସ୍ତେ ଏକା ସହିତ ବାଣ ଫୁଟଉ ଆଉ ସମସ୍ତେ ମାନେ ପରିବାର ସା ସାର ଆମେ ଶିଖି ତା ସହିତ ମାନେ ପୂର୍ବ ପିଢିକୁ ଡାକୁ।
ଆଜ୍ଞା ଆପଣ ତ ଆପଣ ତ ଜାଣିଥିବେ ଆପଣ ତ ଜାଣିଥିବେ ଦୀପାବଳିରେ ମାନେ ଯେତିକି ସବୁ ସାଙ୍ଗସାଥି କିମ୍ବା ଆମ ବନ୍ଧୁବାନ୍ଧବ ଯେତିକି ମାନେ ଯଉଠି ଯିଏ ବାହାରେ ସବୁ ଅଛନ୍ତି ସବୁ ମାନେ ଛୁଟି ସମସ୍ତେ ସୁ ସୁଯୋଗ ଖୋଜନ୍ତି କେମିତି ଯାଇକି ଆମେ ଗୋଟେ ଛୁଟି ମିଳିଲି ଏଇଭଳିଆ ଦୀପାବଳି ଭଳିଆ ଦିନରେ ଆମେ ଯାଇକି ଘରକୁ ଯିବୁ। ଘରେ ଯାଇ ସମସ୍ତଙ୍କ ସାଙ୍ଗରେ ଘର ପରିବାର ସହିତ ତ ଦୀପାବଳି କଟେଇବୁ ସମସ୍ତେ ହିଁ ଚାହାନ୍ତି। ଆପଣ ଆପଣ ଚାହାନ୍ତି ନା ଚାହାନ୍ତିନହି? ଆପଣଙ୍କୁ ତ ସେମିତି କେବେ ମାନେ ସେମିତି ଆପଣ ହିଁ ଚାହୁଁଥିବେ କି ମୁଁ ଘରକୁ ଗଲେ କି ମୁଁ ସେମତି ଆମ ପରିବାର ସହିତ ସେମତି ଦୀପାବଳି କଟେଇବି କି କଣ କରିବି? ଆଉ ଆପଣ ତ ରହି ଯାଉଛନ୍ତି ଆପଣଙ୍କ କାରଖାନାରେ ରହି ଯାଉଛନ୍ତି ଆପଣଙ୍କ କାରଖାନାରେ କହୁଛନ୍ତି କଣ ଛୁଟି ମିଳୁନାହିଁ ଆପଣ ଟିକେ ଆପଣଙ୍କ ଅ ପଣ ଆପଣ ଟିକେ ଆପଣଙ୍କର ଅଁ ମ
ବଡ଼ ବାବୁ।
ବଡ଼ ବାବୁଙ୍କ ସହିତ ଟିକେ କଥା ହେଇକିନି କେମିତି କଣ ଛୁଟି ଆଣନ୍ତୁ। ଆମେ କେମିତି ମାନେ ଏଠି ଘରେ ଆମର ଦୀପାବଳି ବହୁତ ବଡ଼ ଧୁମଧାମ୍ ରେ ହଉଚି କେମତିରି ଆସିକିନି ଆପଣ ଟିକେ ଆମ ସାଙ୍ଗରେ ସାମିଲ ହୁଅନ୍ତୁ। ଯୋ ଯୋଗଦାନ ଦିଅନ୍ତୁ ଆପଣ ଆସି ଆମ ଏଠି ଯୋଗଦାନ ଦିଅନ୍ତୁ।
ଆଜ୍ଞା ଦେବି ଆଜ୍ଞା। କାରଖାନାରେ ଛୁ୍ଟି ମିଳିଲା ଠାକୁରଙ୍କ ଦୟାରୁୁ କାଲି ଯିବି ଆପଣଙ୍କ ଘ ଘର ଆଡ଼େ ଯୋଗଦାନ ଦବାର ମୋର
ସନ୍ତୁ ଆପଣ ଆସନ୍ତୁ ଆପଣ ଆସିଲେ ଆପଣଙ୍କ ପାଇଁ ସବୁ ସବୁ ପ୍ରକାର ସୁବିଧା ଆପଣଙ୍କୁ ଦିଆଯିବ ଆପଣ ଯାହାବି ଚାହୁଁଛନ୍ତି। ସେଭଳିଆ ସୁବିଧା ସୁଯୋଗ ଆପଣଙ୍କୁ ମିଳିବ ଆସିକି ମିଶିକିନି ବାଣ ଫୁଟେଇବା ବୁଝିପାଇଲେ ଇ? ଇ ବାଣ ଫୁଟେଇବା ଆମ ବ ଆପଣ ଦେଖିବେ ଆମ ଆପଣଙ୍କ ଆଡ଼େ କେମିତି ଉଁ ମା ଦୀପାବଳି ତ ଆପଣଙ୍କ ଆପଣଙ୍କ ଆଡ଼େ କେମିତି କଟା ହଉଚି ଆମ ଆଡ଼େ କେମତି କଟା ହଉଚି ଆମର କେମତି କଣ ସବୁ କଟା ହଉଚି ଦୀପାବଳି ଆମର କେମତି କଣ ସବୁ ବଡ଼ ବଡ଼ୁଆ ଡକା ହଉଚି ଆପଣ ଟିକେ ଆମ ଗା ଆମ ଢଙ୍ଗରେ ଟିକେ ଦେ ଖିବେ କେମିତି କଣ ଦୀପାବଳି ସବୁ ହଉଚି ବାଣ ତ ଫୁଟା ସମସ୍ତଙ୍କ ଆଡ଼େ ବାଣ ଫୁଟା ସମାନ ନାଁ। ହଁ ବା କେତେ ଭେରାଇଟି ଭେ ମାନେ ବହୁତ ପ୍ରକାର ଅଁ ପ୍ରକାରର ବାଣ ଏଠି ଆମର ଫୁଟା ହଉଚି ଆପଣ ଦେଖିବେ ତାଳ ତକା ତାଳ ଫଟକା ହଉ ଧପ ଧପି ହଉ। କିମ୍ବା ଆମର ତାରା ବାଣ ହଉ, ବୁଝିପାଇଲେ କି?
ଆଜ୍ଞା ଆଜ୍ଞା। ଆଜ୍ଞା ଆପଣ ତ ମାନେ ବଡ଼ ଫ୍ୟାମିଲ୍ ମାନେ ପରିବାରର ଯେହେତୁ ଆ ପଣ ଯେମିତି ଦୀପାବଳିରେ ଆପଣଙ୍କ ଘର ମାନେ ମାମୁଁ ଘର କିମ୍ବା ମାଉସୀ ଘରକୁ ଯେମିତି ମିଠା କିଛି ପିଠା ପଣା ଦେବା ନେବା କରନ୍ତିନି?
ଆଜ୍ଞା ଆମର ତ ବହୁତ ବହୁତ ପିଠା ଆମର ବହୁ ପ୍ରକାର ପିଠା ହୁଏ ଆମର ଯେମିତି କି ଆରିସା ପିଠା। ଯେମିତି କିି ଆମର ବିରି ପିଠା ଯେମିତିକା ଆମର ଅଁ ଉଁ ମ ମାନେ କାକରା ପିଠା। ଖରା ପିଠା ବହୁତ ପ୍ରକାର ପିଠା ଆମର ହୁଏ ଆମେ ଯେତିକ ସବୁ ସାଙ୍ଗସାଥି ଆମ ମାନ କର ମ ଇଏରେ ଆମେ ଡକେଇକିନି ସାଙ୍ଗସଥିମାନଙ୍କୁ ଆମ ଘରେ ପିଠାପଣା ପରଶୁ ତାଙ୍କୁ ସେ ଖାଆନ୍ତି ଏମିତିକି ଗତ ଥର ଦୀପାବଳିରେ ମୋ ସାଙ୍ଗମାନେ ସବୁ ଆସିକିନି ଯୋଗଦାନ ଦେଇଥିଲେ।
ଆଜ୍ଞା।
ସିଏ ସେ ପିଠା ପିଠା ପଣା ଖାଇକିନି ବହୁତ ମଧ୍ୟ ଖୁସି ହେଇଥିଲେ। ତି ବହୁତ ପ୍ରଶଂସା କରିଥିଲେ ପିଠାକୁ ନେଇକି ଚେଳେ କହିଲେ କି ଆପଣ କ ଆପଣଙ୍କ ଘରେ ବହୁତ ଧୁମଧାମ୍ ରେ ଦୀପାବଳି ଉଁ ଉଁ ଆପଣଙ୍କ ଓ ଧୁମଧାମ୍ ରେ ବହୁତ ଦୀପାବଳି ଆପଣଙ୍କର ଅଁ ଅନୁ ଠାନ ହଉଚି ହେଲା କି। ଭଲ ଲାଗିଲା ଆପଣ ଅ ଯଦି ବି ଚାହୁଁଚେ ଆପଣ ଆମୁକୁ ଯଦି ଗତ ମାନେ ଆଗ ଥରକୁ ବି ଯଦି ଡାକିବେ ଦୀପାବଳକୁ ଆମେ ବହୁତ ଖୁସି ହବୁ। ମୁଁ କହିଲି ମୁଁ କହିଲି ନିଶ୍ଚିନ୍ତ ଭାବରେ ଡାକିବି। ଆପଣ
ଆଜ୍ଞା।
ହୁଁ କହିକିନି ତାପରେ ସେ ମତେ କହିକି ଚାଲିଗଲେ ତାଙ୍କୁ ନେଇକିନି ଉଁ ଛାଡିକିନେ଼ଇ ତାଙ୍କ ଘରେ ଛାଡିକିନି ଆସିଲି ଆସିଲା ପରେ ଆସିଲା ପରେ ମୁଁ ଆସିକି ତାଙ୍କୁ ଛାଡି ଛୁଡିକି ଆସିକିନି ଆମ ଘରେ ଏଠି ବଡ ବଡୁଆ ଡକା ହେଲା। ବଡ ବଡୁଆ ଡାକିଲୁ ସମସ୍ତେ ମିଶି ବାପା ବାପା ଦାଦା ଖୁଡ଼ି ସରି ବାପା ଦାଦା ଆ ଆଉ ଭାଇ। ହଁ ମ ମ ଆମର ଜେଜ ସମସ୍ତେ ମିଶି ମାସିକିନି ଡାକିଲୁ ବ ବଡ ବଡୁଆ ବଡ଼ ବଡୁଆ ଡାକି ସାରିଲା ପରେ ବଡ ବଡୁଆ ଡାକି ସାରିଲା ପରେ ଭୋଗ ପିଠା ପଣା ଯାହା ଥିଲା ଖାଇଲୁ। ମିଶିକିନି ସବୁ ଖାଇସାରିଲା ପରେ ଆମର ଅମ ବାଣ ଫୁଟା ଆରମ୍ଭ କଲୁ। ଆମର ବାଣ ଫୁ ଫୁଟାଇବା ଆରମ୍ଭ କରୁ। ବାଣ ଫୁଟାଇବା ଆମର ଆଠଟା ବେଳୁ ଆରମ୍ଭ ହେଲା। ବୁଝିପାରିଲେ କି ଆଠଟା ବେଳକୁ ଆରମ୍ଭ ହେଇକିନି ସରିଲା ଆମର ବାରଟା ବେଳେ ବାଣ ଫୁଟା। ବାଣଫୁଟା ବାର ବାରଟା ବେଳେ ସରି ଆଜ୍ଞା ବାରଟା ବା ହେଇଯାଏ। ବହୁତ ଆମର ସବୁ ଆମ ଉ ବନ୍ଧୁବାନ୍ଧବ ସବୁ ଆସିଥିଲେ ତାଙ୍କୁ ସବୁ ତାଙ୍କ ସହିତ ଅ ମଜାମସ୍ତି ବହୁତ ହେଲା। ଆଉ ଆ ଆପଣଙ୍କର ଆପଣଙ୍କର ଯୋଉ ଘରେ କେମିତି ଇଁ ଦୀପାବଳି କଟା ହୁଏ ଆପଣ କୁହନ୍ତୁ?
ଆଜ୍ଞା ଆମର ବି ସେଇ ମାନେ ଆମର ତ ଆର ବର୍ଷକୁ ମୁଁ କିଛି ସାଙ୍ଗକୁ ଡାକିଥିଲି। ସେ ତାଙ୍କ ଗାଁ ରେ କିଛି ମାନେ ଝଗଡା ଜାଟି ହେଇଯାଇଥିଲା। ଯହାଫଳରେ ସେ ଆମ ଘରକୁ ଆସିପାରିନଥିଲେ।
ଆଜ୍ଞା।
କ ମୁଁ ବାରମ୍ବାର ଫୋନ କଲାବେଳକୁ ସେ ଫୋନ ତାଙ୍କର ସୁଇଯ ଅଫ୍ ଦେଖେଇଲା ଯାହା ଫଳରେ ମୁଁ ଆଉ ଫୋନ କଲିନି ମୁଁ ବହୁତ ଦୁଃଖ ମନରେ ମୁଁ ଆର ସେଇ ଗ ଗତ ବର୍ଷ ଗତ ବର୍ଷ ମୁଁ ଏଦ ବିଜ୍ ବେସ୍ ସେ କିଛି ବାଣ ନ ଫୁଟେଇ ମୁଁ ଉଠେଇକି ଆପଣ ଆଠଟା ବେଳୁ ମୁଁ ଫୁଟେଇଲି ବାଣ। ଏ ଠିକ ନଅଟା ମୋର ବାଣ ବି ବଳିଲା ଏତେ। ଯେମିତି ଡ ଏବେ ଯୋଉ ଡଙ୍ଗା ପୂର୍ଣ୍ଣିମାରେ ଫୁଟାନ୍ତି ଛୋଟ ଛୁଆ ତାଙ୍କୁ ମୁଁ ବାଣ୍ଟି ଦେଲି ଆଉ ମୁଁ ଦୀପାବଳିରେ ନଅଟା ଯାଙ୍କେ ଫୁଟେଇଲି ବାଣ। ତାପରେ ତ ଆପଣ ଯେଉଁ ଆମର ଅଁ ବଡ଼ ବଡୁଆ ଡକା ହେଲା। ହୁଁ ନାଇଁ ସେତେବେଳୁ ଆମେ ପିଟ୍ ବଡ ବଡୁଆ ଡକା ସଇଲା ପରେ ଆମେ ପିଠା ପଣା ଖାଇକି ଘରକୁ ନିଜ ନି ଯ ମାନେ ଘରକୁ ଆଇଲୁ ଆମର ଗୋଟେ ମାନେ ଅଛି ବଡ ପରିବାର ସେଇଠି ଯାଇକି ଆମେ ହୁଁ ଡାକି ବଡ ବଡୁଆ ଡାକିଲୁ ଏକା ସହିତ ମିଶିକି। ଉଁ ଆମେ ପଳୀଆଇଲୁ ତାପରେ ଆମ ଡଙ୍ଗା ଭସାରେ ଯୋଉ ପଞ୍ଚୁକ ଜାଣିଥିବେ।
ଆଜ୍ଞା।
ଆ ଆଜ୍ଞା ଆପଣଙ୍କ ଆଡେ ପଞ୍ଚୁକ ହୁଏ?
ବହୁତ ହୁଏ ବହୁତ ଧୁମଧାମରେ ହୁଏ।
ଆଜ୍ଞା ତାହେଲେ କୁହନ୍ତୁ ଆପଣ କଁ
ଆମ ଆମ ଆଡ଼େ ପଞ୍ଚୁକ ବହୁ ଧୁମଧାମ୍ ରେ ହୁଏ କି ଗାଁ ଆମ ଗାଁ ଗ୍ରାମ ଦେବତୀ କତିରେ ଉଁ ଆମ ଗାଁ ଶିବ ମନ୍ଦିର କତିରେ ଆମେ ଭୋରୁ ଠି ଯାଏଁ ଗାଧେଇକି ଗାଧୁଆ ପାଧୁଆ କରି ଠାକୁର ଦର୍ଶନ କରୁ। ଠାକୁର ଦର୍ଶନ କରିକି ଡଙ୍ଗା ଧରିକି ଯାଉ ଡଙ୍ଗା ଧରି ଯୋଉ ଆମ ସେଠି ଶିବ ମନ୍ଦିର କତିରେ ଗୋଟା ବଡ଼ ପୋଖରୀ ଅଛି। ସେ ପୋଖରୀ ଟି ସେ ପୋଖରୀରେ ଆମେ ସମସ୍ତେ ଆମ ସାଙ୍ଗମାନେ ମିଶିକିନି ଆଉ ଆମେ ଯାଇକିନି ଆମେ ଡଙ୍ଗା ଭସଉ ଡଙ୍ଗା ଭସେଇଲା ପରେ ଡଙ୍ଗା ଭସେଇକିନି ଡଙ୍ଗାକୁ ଆମେ ବିଦାୟ ଦେଉ ଆମେ କହୁ କି ଆମେ କହୁକି ଉଁ ଡଙ୍ଗା ଭସେଇଲା ଆମ ଡ ନାଁ ନେ ଡଙ୍ଗା ଭସେଇଲା ବେଳେ ଡଙ୍ଗା ଭସେଇ ସାରିକିନି ଆସିକିନି ଆମର ଉଁ ମନ୍ଦିର ଠାକୁର ଦର୍ଶନ କରି ଠାକୁର ଦର୍ଶନ କରିକି ଆ ଠି ଆମର ଅଁ ମୁ ଖିରି ଭୋଜି ହେଠି ସବୁ ହୁଏ ମାନେ ଲୋକମାନଙ୍କୁ ବାଟରେ ଅଟକେଇକିନି ଆମେ ଭୋଗ ସମସ୍ତିଙ୍କି ଦଉ। ଭୋଗ ଦେଇ ଭୋଗ ଦେଇକି ଭୋଗ ଦେଇ ସାରିଲା ପରେ ସମସ୍ତେ ଖୁସି ମନରେ ଖାଇ କିନି ଉଁ ଆ ଘରୁକୁ ବୁଲାକୁ ଘରୁକୁ ଯାଆନ୍ତି କିଏ କୁଆଡ଼େ ବୁଲନ୍ତି ଇଏ କରନ୍ତି। ଠିକ୍ ଟାଇମ୍ ରେ ଆସିକିନି ଘରେ ପହଞ୍ଚନ୍ତି ବୁଝିପାଇଲେ। ଆଜ୍ଞା ଠିକ୍ ଅଛି ଶୁନ୍ତୁ ଶୁଣନ୍ତୁ ମୁଁ ଟିକେ ମୋର ଟିକେ ହଁ କାମ ଅଛି ମୁଁ ଟିକେ ଯାଉଚି। ସ୍ୟାଡ଼େ ଘରୁକୁ ଘରେ ଡାକିଲେଣି।
ଆଜ୍ଞା।
ଉତୁ ଆଜ୍ଞା ରଖୁଚି ଫୋନ ନମସ୍କାର ବନ୍ଧୁ ନମସ୍କାର।
ଆଜ୍ଞା।
ରେ ରହିଥାତ ନେ।